ହାଲୋ।
ହାଲୋ।
ହଁ କଣ କରୁଚ?
ଏଇ ବସିଥିଲି ଆଉ ଆପଣ?
ବସିଛି ଆଉ ତମକୁ ଟିକେ କଲ୍ କଲି କଥା ହବା ପାଇଁ ଆଉ।
ଆଉ କଣ ଖାଇଥିଲେ ଆଜି?
ଖାଇଥିଲି ଭାତ ଡାଲି ଶାଗ ମୁଗ ଛୁଇଁ ଆଳୁଭତା କୁରୁକୁରୀ।
ଏତେ ସବୁ ଖାଇଥିଲେ ଆମ ପାଇଁ ଟିକେ ପଠେଇଲେନି?
ହିଁ ହିଁ ତମେ କଣ ଖାଇଚ?
ମୁତ ଏଇ ଭାତ ଡ଼ାଲି ଆଉ ଏଇ ଟିକେ କୋବି ତରକାର ଏମତି ଖାଇଚି ଆଉ।
ଆଚ୍ଛା ଆଚ୍ଛା ଗାଡିରେ ଆପଣଙ୍କ କଣ ଗୋଟେ ସାଉଣ୍ଡ ହୋଉଚି ଜୋରେ?
ଏବେ ଶୁଣାଗଲା ଠିକ୍ ସେ?
ହଁ ହଁ।
କୁହନ୍ତୁ।
ଆଉ ଆଜି କୁଆଡେ ଯାଇନ?
ଉ
ହୁଁ ହୋଉ ଛାଡ ହୋଉଚି ଆଉ ଖାଲି ତ କାଚୁଚି ଛାଡୁଚି ହୋଉଚି ଚାଲିଚି।
ଆଚ୍ଛା। ଆଉ ମୁଁ କଣ ଶୁଣିଥିଲି ଆପଣ ଗୋଟେ କୁଆଡେ ଗୋଟେ ଏମି କ୍ଲାସେସ ଯାଉଚନ୍ତି।
ହଁ ଯାଉଚି ଗୋଟେ ସ୍କିଲ ଇମ୍ପ୍ରୁଭ୍ କରିବା ପାଇଁ ଆଡଭାନ୍ସ ଏକ୍ସେଲ୍ ଉପରେ।
ଓହୋ କଣ କେମିତି କେତେ କଣ ପଇସା ନୋଉଛନ୍ତି ନା କଣ କେମିତି କରୁଚନ୍ତି?
ନାଇଁ ପଇସା ନାହିଁ ସବୁ ଫ୍ରି ତାଙ୍କର। ପଇସା ନୋଉନାହାନ୍ତି ହଁ। ଶିଖୋଉଚନ୍ତି ଆଉ କମ୍ୟୁନିକେସନ ବି କେମିତି ତମେ କରିପାରିବ ତା ଉପରେ ବି ଟ୍ରେନିଂ ନୋଉଚନ୍ତି ଆକ୍ଟିଭିଟି କରୋଉଚନ୍ତି। ମୋ ଭୋଉଣୀ ଯାଇଥିଲା ଅଙ୍ଗନବାଡି ସେ ମ୍ୟାମ ଆସିକି ଗୋଟେ ପ୍ରୋଗ୍ରାମଟେ କରେଇଥିଲେ। ତ ସିଏ ସେଇଠୁ ସେଇ ପେପରଟା ଆଣିଥିଲା ସେଇଠୁ ଯାଇଥିଲି ଆଉ ମାଆଙ୍କ କଥା ହେଇକି ଆଉ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ ହାଲୋ। ହାଲୋ। ହାଲୋ ହାଲୋ। ଭଏସ୍ ଆସୁନି